ହାଲୋ।
ହାଲୋ।
ଆଉ କଁ କରୁଥିଲେ ବସିଛନ୍ତି ନାଁ କଣ ଛୁଆ ପିଲାଙ୍କର କାମ କରୁଥିଲେ?
ନାଇଁ ଆମ ବାପା ଚା ସକାଳୁ ତ ପିଇଥିଲେ ଆଉ ଥରେ ପିଇବା ପାଇଁ କହିଲେ ଯେ ସେ ଚାଟା ବସଉଚି ଆଉ ଥରେ।
ହଁ ହଁ ମୁଁ ବସିଥିଲି ତ ମୁଁ କନି ଟିକେ ଲଗେଇଦିଏ ଆଉ।
ଆଉ ଆପଣଙ୍କର ରୋଷେଇ ସଇଲାଣି।
ହଁ ମୋର ରୋଷେଇ ସରି ସାଇଲାଣି ଜାଣିଥିବି ତ ଏବେ ଯୋଉ ଗରମ ହଉଛି ରୋଷେଇରେ ମାନେ କିଛି କରିବାକୁ ବି ଇ ଇଚ୍ଛା ହଉ ମାନେ ଖାଲି ଯଦି ପଖାଳ ମାନେ କରିଦଉଛିୁ ପଖାଳ ସାଙ୍ଗରେ ଆଉ ତମେ କି ଭଜା ଆଉ ପୋଡାପୁଡି ଯାହାଲେ ବି ଚଲିବ ଆଉ ଗରମ ତ ଜାଣିଥିବେ ଯେ ସକାଳୁ ପାନ୍ସା ଟା ଅରେ ମାନେ ଉଠିଲା ବେଳକୁ ସାଢେ ପାନ୍ସ ଟା ରୁ ଜୋରେ ଗରମ ଏଇ ଦି ତିନି ଦିନ
ପୁରା ଯୋଉ ସକାଳୁ ଉଠିଲା ଝିଅର ଆଜି ଶନିବାର ସ୍କୁଲ ଥିଲା ତା ନାଗି ଆସିଲି ପରଟା କଲି ପରଟା କରି ଚା କଲି ଚା କରିକି ଉ ଗ ଆଳୁ ସିଝେଇଲି ଆଳୁ କୋବି ଭଯ କୋବି ମିଲମିକର ତାକୁ ତେଲରେ ଛାଣିକି ତାକୁ ତର୍ କାରୀ କଲି କଷା ଟାଇପ ର ତାପରେ ଡାଲି ବସେଇଲି। ତାପରେ ଭାତ ଗାଳିଲୀ। ଗାଳିକି ତାପରେ ଯା ଆଉ ଅଛି ତ ଆଉ ମାନେ ଏତିକି ହେଲା ଆଉ ତାପରେ ରୋଷେଇ ଅଛି ଶାଗ ଉଁ ଭଜା ହବ ତାପରେ ପୋଟଳ ବି ଭଜା ହବ। ମାନେ ଏତିକ ସଇଲା ପରେ ମୁଁ ତାପରେ ପୁ ଯୋଉ ପ ଟିକେ ଖାଇବି କଣ ଜଳଖିଆ ତାପରେ ସେ ଦିଟା ରୋଷେଇ କଲା ପରେ ମୋ ପୁଅ କୁ ଗାଧେଇ ଦେବି ତାପରେ ଝିଅ ବି ଆସିବ। ଏମତି ଚାଲିଛି ଆଉ।
ହଁ ତ ଜାଣିଥିବେ ଯେ ଏଇ ଯୋଉ ଗରମ କେତେ ଜୋରେ ହଉଥିଲା ତ ଗରମରେ ଆଉ କିଛି ଖାଇହବନି ଖାଲି ପଖାଳ ହିଁ ଭଲ ଲାଗେ ଆଉ ପଖାଳ ଭାତ ଟା ଖାଇବା ଦେଖିବେ ଦେହକୁ ଯେତେ ଶକ୍ତି ମିଳିବ ଆମେ ବଜାରରେ ଯୋଉ ଥଣ୍ଡା କିଣିକି ପିଇଦେବା
କି ବଜାର ର ଥଣ୍ଡା ଜିନିଷ ଖାଇଦବା ସେଇଟା ଭଲ ନୁହେଁ ଦେହ ପାଇଁ କାରଣ ପଖାଳଟା ମାନେ ଆମ କୁ ହିଁ ଆମକୁ ଶକ୍ତି ଦିଏ କିନ୍ତୁ ଆମେ ବଜାରରେ କଣ କଲେ ଆଉ ଦେହ ଭିତରେ ନା ଆମର ତ ଗରମ ବି ହୋଉଛି କିନ୍ତୁ କଣ ପାଇଁ ଯୋଉ ଖରାକୁ ଦେଖି ଗରମ କୁ ଦେଖିକି ପଖ ପଖାଳ କଂଶା ରେ ଦେହ ପାଇଁ ବହୁତ ଭଲ କାରଣ ଆପଣ ଟିଭି ନିଉଜରେ ବି ଦେଖୁଥିବେ ସେ ସବୁ ସଚେତନ ମାନେ ସତର୍କ ଦଉଛନ୍ତି ଅଂଶୁଘାତ ପାଇଁ କି ନା ତୋର ସକାଳୁ ତମେ ତୋରାଣି ପିଇକି ବି ବାହାରକୁ ଯା। କାରଣ ହେଟା ଆମର ଡିହାଇଡ୍ରେସନ ହୁଏନି ଯୋଉଟାକି ତୋରାଣି ପିଇଲେ ଆମ ଦେହର ଶକ୍ତିଟା ସବୁବେଳେ ରୁହେ। ଆଉ ତାପରେ ଏବେ ଜାଣିଥିବେ ଏଇ ଦି ତିନି ଦିନ ହେଲା ସେ ତ ମେଘୁଆ ମେଘୁଆ କରିକି ବର୍ଷି ର୍ଷା ମାନେ ହୋଉଛି ମାନେ ପବନ ହଉଛି ଏମିତି ହୋଉଛି ନହେଲେ ନାଇଁ ତାପୂର୍ବରୁ ରୁ ଆପଣ ଜାଣିଥିବେ କେତେ ଯୋରେ ଗରମ ହଉଥିଲା ଆଉ ଗରମ ଯେ ଏତେ ଜୋରେ ଗରମ ହଉ ଚି ଯେ ଜାଣିଥିବେ ଯୋଉ ଗଛ ପତ୍ର ତ ଜାଣିବେ ଯେ ମାନେ ମଉଳି ମାନେ ମରିହିଁ ଯାଇଥିଲା ସ ସକାଳେ ଯଦି ଗଛରେ ପାଣିଦେବେ ସନ୍ଧ୍ୟା ବେଳେକୁ ଦେଖିବେ ଆଉ ପାଣି
ଟା ଟିକେ ବଜାର ପାଖକି?
ନାଇଁ ନାଇଁ।
ଗାଁ ଗାଁ ପାଖ।
ହଁ ହଁ ତ ଜାଣିଥିବେ ଯେ ଆମର ଯୋଉ ସେ ଗରମରେ କଣ ନା ଗଛର କି ସକାଳେ ପାଣି ଦେଇବେ ସନ୍ଧ୍ୟାବଳକୁ ଦେଖୀବେ ଗଛମୂଳ ପୁରା ଶୁଖିଲା ପୁଣିଥରେ ପାଣି ଦେବାକୁ ପଡେ ଆପଣ ଆଡେ ଏମିତି ହଉଛି ନା ନାଇଁ।
ହଁ ଆମଆଡେ ରେଜେ ଆମର ଟିକେ କଣ କହିଲ ଆମର ଟିଏ ଗଛ ଫଛ ଟିଏ ଆମର ଏପଟେ ଜଙ୍ଗଲ ଏରିଆନା ଗଛ ବ୍ରୁଛ ଟିକେ ଅଧିକ ଅଛି ଏତେ ଖରାଟା ଜଣା ପଡୁନି। ଆଉ ଘରଟା ତମର ଟିକେ ଖରା ଉପର ଖରାରେ ହ ହ ହଉଚିନା। ଆଉ ମାନେ ଲୁ ଘର ଆମ ଘରଟା ପୁରା ଠିଁ ମାନ୍ ଠିଆ ଖରାଟା ମାନେ ଡାଇରେକ୍ଟ ଖରାଟା ପଡୁଚି। ପୁରା ଗଛ ବୃଛ ଆମ ଘର କଡରେ କିଛି ଲଗେଇନୁ କିଏ ଛାଡିକି ବାରିକି ଲଗେଇଚୁ। ଆଉ ଘର୍ ତ ଗରମ ଲାଗୁଚି ରୋଷେଇ ଘରଟା ତ ଭୋଉତୁ ଗରମ। ଆଉ ରୋଷେଇ କରିଦଉଚି ଫୁଣି ଯାଇଁ ଥଣ୍ଡାରେ ବସି ପଡୁଚି ଏ ସି ରେ ବସି ପଡୁଚି ଆଉ।
ଉଁ ହଁ। ଆପଣ ଯୋଉ କହିଲେ ଏ ସିି ଆମ୍ ମାନେ ଏ ସି କଁ କହିଲେ ଏବେ ମାନେ ଗୋଟେ ଅଭ୍ୟାସ ହେଇଗଲାଣି। ଆଗୁରୁ କଣ ମାନେ ଲୋକଙ୍କର ଯେତେବେଳେ ଏ ସି ନଥିଲା ଗରମ ହେଲେ ଆମ୍ ଯାହା ବି ହେଲେ ମାନେ ଗୋଟେ ଗଛ ଛାଇରେ ବସି ପଡିବା କି ଭଲ ଲାଗିବ। ନହେଲେ ଟିକେ ଛାତ ଉପରେ ସନ୍ଧ୍ ରାତିରେ କି ସନ୍ଧ୍ୟାବେଳେ ଯାଇଁକି ଶୋଇ ପଡିବା ଥଣ୍ଡା ଲାଗିବ କିନ୍ତୁ ଆମର କଣ ଯେ ଗୋଟେ ଅଭ୍ୟାସ ହେଇଯାଇଛି ଯା ମ ଗରମ ହେଲେ ଗୋଟେ ଏ ସି ଲଗେଇକି ବସି ପଡିଆ। କିନ୍ତ ସେ ଏ ସି ପଭନଟା ଆଁପଣ ଜାଣିଥିବେ କି ନାହିଁ ମୁଁ ତା ଜାଣିନି କିନ୍ତୁ ଦେହ ପାଇଁ ବୋହୁତ ଖରାପ ଆଗୁକୁ ମାନେ ଏଇ ବର୍ଷଟା ଗଲା କିନ୍ତୁ ଆର ଗ ଆଗାମୀ ଯୋଉ ବର୍ଷା ଆସୁଚି ଖରାର ତାପମାତ୍ରା ଆହୁରି ବଢି ବ ଏ ବର୍ଷ ତ ଆପଣ ଜାଣିଥିବେ ଯେ ଗୋଟେ ଗୋଟେ ଜାଗାରେ ଛୟାଳିଶ ଡିଗ୍ରୀ ତାପମାତ୍ରା ହେଇଯାଇଚି।
କୁହନା କୁହନା କୁହନା। ଏ ବର୍ଷ ୱ ୱାଣିଙ୍ଗି ଦେଇ ସାଇଲାଣି ଧାନ ମାନେ ମରୁଡି ହବ ଠିଆ ମରୁଡି ହବ।
ହଁ ଆପଣ ବି ଜାଣିଥିବେ ଗୋଟେ ଏବେ ଟିଭି ନ୍ୟୁଜ୍ ସବୁଠି ଦଉଛି ଯେ ମୋବାଇଲ୍ ମାନେ ଏଲିନୋ ବୋଲି ଗୋଟେ ଆସିଚି।
ହଁ ହଁ ହଁ ମୁଁ ଜାଣିଚି ହିଁ ହିଁ।
ହଁ ତ ସେଇ ପ୍ରଭାବରୁ ଜାଣିଥିବେ ଯେ ମରୁଡିରୁ ମାନେ ଆଗୁରୁ ତ ସେ କହି ସାଇଲାଣି ଏ ବର୍ଷ କମ୍ ବର୍ଷା ହବ ଆଉ ଶୀ ଶୀତ ଦିନରେ ବି ମାନେ ଶୀତଟା କଁ ଆସିବ ଅଳ୍ପ ଉଁ ସମୟ ରହିକି ସେ ଚାଲିଯିବ କିନ୍ତୁ ଶୀ ତଟା ଯେତି
ଶୀତ୍ ଉଁ ଅଳପ୍ ମାନେ ଶୀ ତା ଭଲିଆ ଆଉ ଉଁ ହୁଁ ହୁଁ।
ହଁ ଯେତିକି ମାନେ ଆମର ଶୀତଟା ହୁଏ ମାନେ ଯୋଉ ଦି ତିନି ଚାରି ମାସ ସେଟା ଆମର ମାସେ କି ଦେଢ ମାସେ ହବ ବର୍ଷା ବି ହବନି। କିନ୍ତୁ ଦିନକୁ ଦିନ ତାପମାତ୍ରାଟା ବଢି ଚାଲିଛି କାରଣ ଦେଖନ୍ତୁ ଗଛ ଯୋଉ କାଟି ଦଉଛନ୍ତି ଆଉ ଗଛ କାଟିବା ଦ୍ଵାରା ବର୍ଷା ହଉନି ବର୍ଷା ନହେଲେ ଆମର ବାୟୁମଣ୍ଡଳ କଁ ହଉଛି ନା ସବୁ ମାନେ ଜ ଳ ବାୟତ ସବୁ ମାନେ ତା ବିପରୀତ ଦିଗକୁ ସବୁ ଗତି କରୁଛି। ମାନେ ଯେନ୍ତି ଆମର ଗୋଟେ ଗଛ କାଟିଦେଲେ ଗୋଟେ ଗଛ କା ଲଗେଇବା ପାଇଁ ଆମେ ଚେ ଆଉ ଚାହୁଁନେ କାରଣ ହଁ ମ ଗଛଟା ଏଇଠି ଅଛି ଏଇଠି ଅ ଅଳିଆ ହଉଛି ସବୁ ଓପାଡି ଦିଅ। ହଁ ସେଇ ଗ ଛଟା ବଡ ହେଲେ ମାନେ ଆମୁକୁ କଣ ବ ସେ ଗୋଟେ ରାସ୍ତା କରରେ ଦେଖିବେ ବାଟୁକୁ କାଟେଇ ଆଗୁକୁ ଗଢିଥିଲେ ଆହୁରି ଯେତେବେଳେ ଖରା ହଉଥିଲା କୋଉ ଆମ୍ବ ଗଛ ମୂଳେ ହଉ ବର ଗଛ ମୂଳେ ହଉ ଟିକେ ବ ନାଇଁ ତ ଦେଖିବା କାମ କୁଆଡେ ଆଉ ଜ
ସେ ହଁ ସେ କଁ କହିଲେ ଆ ଗ କାଳରେ ଜାଣିଥିବ ମାନେ ଏତେ ଶୀତ ହୁଏ ଯେ ମାନେ ବୟସ୍କା ଲୋକମାନେ ମରିଯାଆନ୍ତି ଏତେ ଶୀତ ହୁଏ। ଆଉ ଜାଣୁଛନ୍ତି ଆଉ ଶୁଣୁଛନ୍ତି ମାନେ ଶୀତରେ ଲୋକ ମଲେଣି ବୋଲି।
ନା ନା ମୁଁ ମାନେ ମୁଁ ତ ଏବେ ଶୁଣୁଛି ସେ ଗ ଅଂଶୁଘାତରେ ଲୋକ ମରିଯାଉଛନ୍ତି ମାନେ ଏତ୍ ଅତ୍ୟଧିକ ଗରମ। ଆଉ ଗରମ ସହି ପାରୁନାହାନ୍ତି। ଆଉ ଆଗାମୀ ବର୍ଷେରେ ମାନେ ଆହୁରି ଗରମ ହବ ଯୋଉତା କି ମାନେ ସେ ବୈଜ୍ଞାନିକମାନେ କହି ସାରଲେଣି ଯେ ଆଉ ମାନେ ଏ ସି ବି କାମ ଦବନି। କାରଣ ଏଠି ତ ହେଲା ଆମର କଣ କୃତ୍ରିମ ଯନ୍ତ୍ର ଗଟେ କିନ୍ତୁ ଗଛ ଟା ହେଲା ଆମର ପ୍ରାକୃତିକ ଯୋଉଟା ପ୍ରକୃତି ଆମକୁ ଦାନ କରୁଛି ତ ଆମ ପ୍ରକୃତି ଦାନ କରିୁଥିବା ଜିନିଷ ମେ ନାସ୍ଟ କରିଦୋଉଛୁ।
ହଁ ପା ସେ କୋହୁଚନ୍ତି। ଏସିି ଆଉ ଆଗକୁ ଏସି ଖୋଲିକି ସବୁ ଗଛ ଲଗବାରି ମାନଙ୍କରେ। ସବୁଆଡେ ଗଛ ଲଗ ମାନେ ଲଗା
ହଁ ତ ସରକାର ଏବେ ଦେଖୁଥିବେ ରାସ୍ତା ପରେ ଗଛ ଲଗେଇ ଦେଇେଇଛନ୍ତି ଟିକେ ଜାଲି ଦେଇ ଦେଇେଇକି ପଳୋଉଛନ୍ତି କିନ୍ତୁ ସେମାନୋନ ତାର ରକ୍ଷଣା ବ୍ୟକ୍ଷଣ ପାଇଁ କୈାଣସି ଓହୋ ନିୟୋଜିତ କରୁନାହାନ୍ତି ଯାହା ଫଳରେ କି ମାନେ ସେଇ ଯୋଉ ଗଛ ଉରା ଲାଗିଲା ଆଉ ଅନ୍ୟମାନୋନେ ଦେଖିଲେ ଯଦି ଦରକାରୀ ଗଛ ପାଣି ନେଉଛି ନହେଲେ ଗାଈ ଗୋରି ଘ ଦଉଛନ୍ତି ଜାଲଗୁୁରା ବି ନେଇଯାଉଛନ୍ତି ପାଣି ବି ଦଉନାହାନ୍ତି। ଯାହା ଫଳରେ ବଞ୍ଚ୍ ଛ ମାନେ ବଢିରୁନି ସେ ମାନେ କିନ୍ତୁ ବୁଝି ପାରୁନାନ୍ତି ଏମାନେ ବଡ ବଡ କେତେ ବର୍ଷର କେତେ ଦଶ ବର୍ଷର କୋଡିଏ ବର୍ଷର ପୁରୁଣା ଗଛକୁ କାଟିକି ଆମେ ଯଦି ଗୋଟେ ଛୋଟ ଗଛକୁୁ ଲଗେଇବା ସେ କଣ ଟା ହବ ଆମେ କାହିଁକି ବଡ ଗଛ ଟା କା ରାସ୍ତା ଚଉଡା ନହେଲେ ବି କିଛି ମାନେ ଇଏ ନାହିଁ କାରଣ ଯେତେ ରାସ୍ତା ଚଉଡା ହେଇ ଚାାଲିଛି ସେ ଏତେ ମାନେ ଦୁର୍ଘଟଣା ଘଟି ଚାଲିଛି। ଏବେ ମାନେ ଦେଖିବେ ଖାଲି ଗାଡି ଦୁର୍ଘଟଣାରେ କେତେ ଜଣ ମୃତ୍ୟୁବରଣ କରୁଚନ୍ତି। ଆଉ ସେଇଥିପାଇଁ ତ ଆମେ କଣ କରୁଛେ ନା ଏଇ ଯୋଉ ଗରମ ଅତ୍ୟଧିକ ହୋଉଛି ସ ଆପଣ ଜାଣିଥିବେ ଯେ ଗରମ ଦିନରେ ସବୁବେଳେ କହୁଛି ଯେ ମାନେ ବାହାରକୁ ଗଲେ ବୟସ୍କ ଲୋକମାନୋନେ ହୁଅନ୍ତୁ କି ମାନେ ଯେକୌଣସି ଲୋକ ହୁଅନ୍ତୁ ମାନେ ହାତରେ ସତ୍ତା ନେବାକୁ କୋହୁଛନ୍ତି ଯଦି ଦର୍କାର୍ ରୁ ଅଧିକ ମାନେ କାମ ନଥିବ ସେ କୋହୁଛନ୍ତି ଅତ୍ୟଧିକ ଦରକାର ଥିବ ତାହେଲେ ନଅଟା ରୁ ତିନିଟା ଘରୁ ବାହାରନ୍ତୁ ଯେ ସେତେବେଳେ ମାନେ ଅତ୍ୟଧିକ ଗରମ ହୋଉଛି। ଆଉ ନହେଲେ ବାହାରନ୍ତୁନି କାରଣ ଅଂଶୁଘାତ ଜାଣିଥିବେ ମାନେ ଏବେ ଛୋଟ ଛୋଟ ମାନଙ୍କୁ ବି ଅଂଶୁଘାତ ହେଇଯାଉଛି। ଆଉ ତାପରେ ସେ କୋହୁଛନ୍ତି ମାନେ କଣ ଆମେ ତୋରାଣ ପିଇବା ଆଉ ମାନେ ପୂର୍ଣ୍ଣ ଭାବରେ ଆମ ଦେହକୁ ମାନେ ସତେଜ ରଖିବା ସେ କୋଛ ସବୁବେଳେ ମାନେ ପାଣି ଟା ପିଇଚାଲ। ପାଣିରେ ଯେମିତି ଆମର ୱାରସ୍ ଗ୍ଲୁକୋଜ୍ ଏଇରା ସବୁ ପକେଇକି ପିଇବା। ଆଉ ଯେମିତି ଆମକୁ ଆଉ ମାନେ ଅଚେତା ଲାଗିବନି କାରଣ ମୁଣ୍ଡ ବୁଲେଇଲେ ଆ ପଡିଯାଉଛି ଅଂଶୁଘାତ ହୋଉଛି ଦେହ ହାତ ଶୂନ୍ୟ ହେଇଯାଉଛି ସେ ପରିସ୍ଥିତି ନ ଆସୁ ବୋଲି। ଆଉ ଆପଣଙ୍କ ଆଡେ ଗରମ କେମିତି କଣ୍।
ଆମ ଆଡେ ତ ପ୍ରୋବଳ ଆମ ଆମ ଏପଟରେ ଲାଇନ୍ ଆମର ବୋହୁତ୍ ଗଛ ଥାଏ ଏଇ ଏପଟରେ ବୋହୁତ୍ ଗରମ୍ ଆମ ବାପଘର ପଟରେ ମାନେ ଆମର କଣ କହିଲ ଆମ ଉପକୁଳବତୀ ବ୍ରାହ୍ମଣୀ ନଦୀ ପା ପାଖାପାଖି ଆମ ଘରଟା ନା ଆମ ଅପହର ଟ ସେଠି ଟିକେ ମାନେ ବେଶୀ ଏତେ ଗରମ ହୁ ହୁଁ। ଆଉ ଏଠି ଆମ ଏଇ ଶାଶୁ ଘର ବହୁତ ଗରମ ମାନେ ଖରଟ ଡାଇରେକ୍ଟ ଘରକୁ ପଡୁଚି। ରୋଷେଇ ଘରେ ସନ୍ଧ୍ୟାବେେଳେ ଯଦି ପଶିଯିବ ଟୋଟାଲି ଗାଧୋଇ ପଡିବ ପାଣି ଗୁଡା ମାନେ ତ ରୋଷେଇ କରିକି ଠିଆ ହେଇକି ରୋଷେଇ କରୁଥିବ ଗୋଡ ଆଡୁ ମାନେ ପାଣି ଗୁରା ଖାଲି ଝରୁଥିବ। ତା ମାନେ ଏରାକ ଝାଳ ଏତେ ମାନେ ଗରମ ହେଇଥିବ। ସେଇନାଗି ଖରା ଯୋଉଦିନ ଅଧିକ ଖରା ହୁଏ ରାତି ବକ୍ତଟା ବି ପଖାଳ ଆମେ କରିିବୁ। ଆଉ ସବୁଦିନ ପଖାଳ କରୁ ପ୍ଲସ୍ ଗରମ। ଯିଏ ଗରମ ଖାଇବ ଖାଇବ ଯିଏ ପଖାଳ ଖାଇବ। ଆଉ ଏବେ ଠୁ ଏମାନେ ଏଇ ଗାଁ ଟାରେ ମାନେ ଆହୁରି ଅଛି ଜୁଲାଇ ଅଗଷ୍ଟ ବେଳକୁ ଯାଇକି କି ସେ ଅମର ପାଖାପାଖିଆ ହବଣି ବି ଗରମ୍ ଟା ମାନେ ଛାଡି ନଥିବ।
ହଁ ଗରମ ତ ତ ଅତ୍ୟଧିକ ମାନେ ଅତ୍ୟଧିକ ମାତ୍ରାରେ ବଢି ଚାଲିଛି ମାନେ ବର୍ଷକୁ ବର୍ଷ। ସବୁ ବର୍ଷ ଏ ବର୍ଷରୁ ସେ ବର୍ଷ ଦେଖିବେ ମାନେ ମାନେ ଗରମ ଟା ବଢି ଚାଲିଛି ଆଉ ର ମାନେ ଦେଖିବେ ଆପଣ ଯେମିତି କହିଥିଲେ ଯେ ଶୀତରେ ଆଗରୁ ମାନେ ବୃଦ୍ଧ ଲୋକ ବା ବୟସ୍କ ଲୋକ ଲୋକମାନେ ମରି ଯାଉଥିଲେ। ଅ ମୁଁ ବି ଦେଇ ସିଏ ମାନେ ଅତ୍ୟଧିକ ଶୀତ ମାନେ ସେମାନେ ସହି ପାରୁନଥିଲେ। ତାଙ୍କ ଦେହ ଆଉ ମାନେ ଏଇ ଯୋଉ ଶି ସିପୁ ଶୀତର ତାପଟାକୁ ସହ୍ୟ କରିପାରୁନା। ତାଲେ ଏଥର ଦେଖିବେ ମାନେ ଗରମରେ ଲୋକ ମାନେ ମରି ଯାଉଛନ୍ତି କାରଣ ଏତେ ଅତ୍ୟଧିକ ଗରମ ହଉଛି। ଜୋ ଲୋକ ମାନେ କଣ କରିବ ମାନେ ଗରମ ହେଲେ ମାନେ ଯୋଉ ଯୋଉ ଲୋକ ମାନଙ୍କର ହଁ। ସେମାନେ ସମ୍ବଳ ଅଛି ସେ ଖରାକୁ ବାହାରିବେନି। କିନ୍ତୁ ଦେଖନ୍ତୁ ଗୋଟେ ଦିନ ମଜୁରିଆ କଥା ମୁଁ କହୁଛି ନା। ସେ ତିନିଟା ରୁ ନଅଟା ମାନେ ଘରୁ ବାହାରି କାମ ନ କଲା ସେ ତା ପରିବାର ଭରଣ ପୋଷଣ କେମିତି କରିବ। କଣ ଆଉ କଣ ରାତିରେ ଦିନ ମଜୁରିଆ କାମ କରିବେ କି? ନା କିଏ ତାଙ୍କୁ କାମ ଦବ। ଦିନରେ ହିଁ କରିବେ ତ କିଏ କଣ କରୁଛନ୍ତି।
ଗୋଟେ ଦିନ ଦି ସେ ବସି ପଡିବେ ସେ ଖାଇବେ କଣ। ସେମାନେ କଣଙ୍କର ଡେଲି ଖଟିଲେ ଖାଇବେ।
ହଁ। ଆଉ ତ ସେଥିପାଇଁ ସେ କଣ ମାନେ ଘରେ ବସି ପାରିବେନି ଆଉ ବାହାରକୁ ଯିବାକୁ ସେ ବାଧ୍ୟ। ତ ତେଣୁକରି ତାଙ୍କ ମାନେ ମୁଁ ତ କହିବି ଯେ ସରକାର ସେଥିପ୍ରତି ବି ଧ୍ୟାନ ଦେବା ଦରକାର। ମାନେ ତାଙ୍କ ପାଇଁ ବି କିଛି ଗୋଟେ ସୁବ୍ୟବସ୍ଥା କରିବା କଥା। ଯୋଉଟା କି ଚିର ଟାଇ ହେଇଥିବ ଏମିତି ନୁହେଁ କି ଆଉ ଆଜି ହେଲା ସେଟା ପୁଣି ଆଉ ବାର ବର୍ଷ ଲାଗୁ ହେଇଥି
ତାପରେ ଆମେ ମାନେ ବି ସେଇ ଭଳିଆ ଲୋକ ଯଦି ଆମ ପାଖକୁ ଆସିଲେ ଆମେ ଯଦି ତାଙ୍କୁ ଟିକେ ସାହାଯ୍ୟ କରିବା ବହୁତ ଧର୍ମ ହବ। ମାନେ ଦୟା ଆସୁଛି ନା ସେମାନେ ଭଲ ଲୋକ ଗୁଡା। ସେମାନେ ହେଲା ନିରୀହ ଲୋକ। ସେ ମାନେ କାହାକୁ କିଛି କହିପାରିବନି। ସେମାନଙ୍କୁ ବି ମାନେ ସାହାଯ୍ୟ ଯଦି କ ଗୋଟେ ବକ୍ତ ବି ଗୋଟେ ଜଣଙ୍କୁ ଗୋଟେ ଖାଇବାକୁ ଦେଇଥିବ ସେଇଟା କେତେ କଥା। ଆଉ ମୁଁ ବି ମତେ ମୁଁ ବି ସେମିତି ମୋର ଏଇଠି ଅଛନ୍ତି। ଆସନ୍ତି ଯେତେବେଳେ ସବୁ କଥା ଯାହା ଥିବ ଘରେ ଭଲ ମନ୍ଦ ଯାହା ଥିବ ମୁଁ ଦିଏ।
ହଁ ସେଟା ତ ମାନେ ମୁଁ ତ କହିବି ଆପଣଙ୍କର ସେଇଟା ଗୋଟେ ଭଲ ଗୁଣ। କାରଣ ସମସ୍ତେ ଏମିତି କରି ପାରିବେନି ଆଉ ମାନ ବହୁତ ଲୋକଙ୍କ ପାଖରେ ଅଛି। କିନ୍ତୁ ଦେବାକୁ ଚାହିଁବେନି। ଆଉ ଯୋଉମାନେ ଦେବେ ଏବେ ଜାଣିଥିବେ ସୋସିଆଲ ମିଡିଆରେ ମାନେ ସେମାନେ ଫଟ୍ ଚାଲିଛନ୍ତିିଁ ହଁ ଆମେ ଆଙ୍କୁ ଖାଇବାକୁ ଦେଲୁ ସେ ଲୋକଙ୍କର ଫଟୋ ବି ଉଠେଇକି ଚାଡିଲ ସେଟା ଭୁଲ। ଜଣଙ୍କୁ ଖାଇବାକୁ ଦେଲ ୟା ମାନେ ଯ ତାଙ୍କର ଦୁର୍ବଳତା ଅଛି ବୋଲି ସେ ଆପଣଙ୍କ ଘରେ ଧରିନୀୟ ଖାଇଲେ। ତାପରେ କଣ କ ତାଙ୍କର ମାନେ ଫାଇଦା ଗୋଟେ ଫଟୋଟା ଛାଡିବେ କାହିଁକି। ଆ ତ ସେଟା ବି ଗୋଟେ ଆଉ ଆ କଣ ଏବେ ଟି ମୁଁ ଟିକେ ଯାଉଛି ଏବେ ଗୋଟେ ମୋର କାମ ଅଛି। କରି ସାରା ପରେ ଟିକେ ଫା କାହିଁକି ଆପଣଙ୍କୁ କାଟିକି କଲ୍ କରିବି।
ହଁ।